ହଁ କଣ କରୁଛ?
କଣ କରିବା ଏଇ ରଜ ପାଇଁ ଟିକେ ବିରି ଚାଉଳ ଗ୍ରାଇଣ୍ଡିଙ୍ଗ ହଉ ଛି ଆଉ ଏଇ ବିରି ଚାଉଳ ରଜ ପାଇଁ ପିଠା କରିଆ
ଡାକି ଦେବିକି? ଓହୋ କଣ ହଉଛି କଣ କଣ ପିଠା କରିବେ?
ଏଇ ସୁଜିରେରେ ଏଇ ସୁଜି କାକରା ଆଉ ଏଇ ଚକୁଳି କି ଇଟିଲି ଏଇ ରାତିରୁ ଯାହା କରିକି ଟିକେ ରଖିଦଉ କାଲି ହବନି ବୋଲି ଆଉ
ହ ହଁ ଆଜି କରିଦେବେ କାଲି ଖାଇବେ।
ହଁ ଆଉ କଣ କରିବା ହବନି ଯେତେବେଳେ
ସେମାନେ ସବୁ ପିଠା କରିକ ଦଅନ୍ତି?
ଉଁ
ମାନେ ଆପଣଙ୍କ ଘର ପାଖରେ ଯିଏ ଥିବେ ସେମାନେ ପିଠା
ଆରେ ଆଜି କାଲି ତ କାହା ଉପରେ ଇଏ କରୁ ଅ ନିଜେ ଯେମିତି କରିକି ଆମେ ଖାଇବା।
ନା ହେଲେ ବି ନା। ଦବା ନବା ଅଛି ନା
ହଁ ଅଛି।
ଓ କେତେବେଳେ କରୁନାହାନ୍ତି ତ ପାଖାପାଖି ଆମର ଆଉ କେହି ପାଖା ଘର ଯିଏ ସବୁ କରୁନାହାନ୍ତି ଆଉ ବାର ପଡି ଯାଉଛି ମାଛ ମାଂସ ଖାଇବେ ଆଉ ଯଦି କିଏ କିଏ କରିକି ଖାଉଚନ୍ତି ନହେଲେ ତ ଆଉ ପିଠା କେ କରୁନାହାନ୍ତି ଆଗରୁ ଯେମିତି ଆଠ ଦିନ ଆଗରୁ ଚୁନା କୁଟିକି ରଖୁଥିଲେ ଆର ଆରସା ପିଠା କରିବାକୁ।
ଆବାଜ୍ ଶୁବା ଯାଉନି ଭଲସେ।
ହଁ ଏବେ ଶୁଭୁଛି।
ହୁଁ ହୁଁ ଟିକେ ସ୍ଲୋ ଅଛି ହଁ କୁହ।
ଏବେ ସୁବିଲା।
ଟିକେ ସାଉଣ୍ଡୁ ଟିକେ କମ ଆସୁଛି ତ ସେଥିପାଇଁ।
ଆଉ ଏବେ କଣ କରୁଚ।
କାମ ସବୁ ତାହାଲେ ସାରିଲାଣି।
ସିଏ ଶୋଇଛି ନା ମୁଁ ସେଇଥିପାଇଁ ଯାଇନି ଶୋଇବାକୁ। ସଫା ସଫି ଯେତିକି ସବୁ କ
ହଁ ଛୋଟ ଛୁଆ ଆଉ ଟିକେ ଶୋଇନେ ଯାହା କାମ କରିବ ଆଉ
ସେ ଉଠିଲା ମାନେ କହାକୁ ଛାଡିବନି ।
ହଁ ଛୋଟ ଛୁଆ ଟା ଉଠିନେ କାନ୍ଦିବ କୋଉଠି ଛାଡିଦୋନେ କି ହାମ୍ବୁଡି ହାମ୍ବୁଡି ପଳଉଥିବ।
ଆଚ୍ଛା। ଆଉ ଘର ଆଡେ ଯାଇନ ତାହାଲେ।
ହଁ ରଜ ଆସିଲାଣି ସମସ୍ତେ ଏଇ ବୁଲାବୁଲି ଏଇନା କେ କରୁଛନ୍ତି ଟିକେ ରଜ ପାଇଁ। ଆଉ କିଣା କିିଣି ସବୁ ସଇଲାନି।
ହଁ ନାଇଁ ସରିଲାଣି।
ଆଛା ଆଉ ଶାଢୀ ଆଣିଛ ନା ତମର
ଶାଢୀ ଆଣିଛ?
ନା ଶାଢୀ ନୁହେ ଡ୍ରେସ ଆଣିଛି। ଶାଢ଼ୀ ତ ଏଠି ଆଉ ବାହାରୁ ରହୁଛି ଆଶୀର୍ବାଦ ଦଉଚି ପିନ୍ଧୁ ଯେ ଆଉ ସେଥି ପାଇଁ ଆମେ ସାବି ଇଏ ଯାଇକି ଶାଢ଼ୀ ଆଣିଚିନ୍ତି। ଆଉ ଶାଢ଼ୀ
ହଁ ବାହାରେ ତ ଏବେ ସବୁ ଡ୍ରେସ୍ ସେ ପିନ୍ଧୁ ଚନ୍ତି ଇ
ହଁ ଆପଣଙ୍କ ର
ନାଇଁ କିଣା ଆମର ହେଇନି ଶାଢୀ ଆଉ କଣ ଘରେ ଦିଅନ୍ତି।
ଅ ହ ହଁ।
ଏଇ ଛୁଆଙ୍କ ପାଇଁ କିଣାକିଣି ହେଲାଣି ଆଉ ତା ଭିତରେ ଏଇ ଝିଅର ଜନ୍ମଦିନ ଗଲା ଗୁରୁବାର ଦିନ।
ହୁଁ।
ଆଉ ତାର ତ ଆସିଥିଲା ଡ୍ରେସ ପୁଣି ରଜ ପାଇଁ ଆସିଲା।
ଉଁ ହୁଁ କୋଉଠୁ ଆଣୁଛନ୍ତି ଡ୍ରେସ ହଁ ଯାଜପୁର ଯାଜପୁର ରୁ ଆଣନ୍ତି ନା ଆଣୁଛନ୍ତି ସେଇଠୁ।
ଏଇ। ରଗଡିରୁୁ ଆସେ ରଗଡିରୁୁ। ଆମର ଏଇଟା ଟିକେ ପାଖ ହୁଏ ତ।
ଓ ହ ମୁ ମୁ ଜାଣିଚି।
ହୁଁ। ତନେ ଶୋଇନ ଏ ପର୍ଯ୍ୟନ୍ତ।
ହଁ।
ପୁଅ କଣ ସିଝା ଖାଉଛି ନା କଣ?
ହଁ ସିଯା ଖାଇଲାଣି।
ହୁଁ ସିଯା କେମିତି କଣ ସବୁ ପକେଇକି
ହଁ ସେଇ ସେ ଆଉ
ଅଛା।
ହୁଁ, ହୁଁ
ଆହୁ ଟିଭି ଦେଖୁଛନ୍ତି ନା, ନା
ନାଁ
ଯୋଉଠି ଅଛ ସେଠି ସବୁ କଣ ପରିବା ଲଗେଇଚ, ଗଛ ପଛ ନା କିଛି ନାଇ।
ହଁ, ହଁ ଆଉ ବିିଲାତିଷ ଦିଟା ଲଗେଇ କେମତି ସେ ବଣିସାରିଲାଣି।
ଆଚ୍ଛା। କଣ ଏଇ ଖରାରେ ମରିଗଲା ନା ନା ଫଳିକି ମରିଗଲା। ହ୍ୟାଲୋ। ହ୍ୟାଲୋ। ହାଲ। ହ୍ୟାଲୋ। ହାଲ।
ହ୍ୟାଲୋ।
ହଁ।
ଶୁଭୁନଥିଲା କି?
ନାଇଁ ଶୁଭୁ ନଥିଲା ବା। ନଁ ଏଟା
ହଁ ଆଁ ମୁଁ ଟିକେ ଦ ନା ନ ମୃତୁ ସେ କଥା ଆସିଲି ଟିକେ ଦୂରରେ କରିଥିଲ ଯିବା।
ଆଚ୍ଛା। ତମ ଘରେ ସବୁ ଆଉ ସବୁ କିଏ କିଏ ରହୁଛନ୍ତି।
ହ ହସବ୍ୟାଟ ଶାଶୁ ପୁଅ ଆପଣଙ୍କର ଘରେ?
ହୁଁ ଆମର ଶାଶୁ ଦିଅର ଅଛନ୍ତି। ଓ ଶ୍ୱଶୁର ନାହାନ୍ତି। ମ ଝିଅ ଆଉ।
ହୁଁ। ଆଠ ବର୍ଷର
ହଁ।
ଛୁଆ ତ ଆଜି ଦେଖିଥିବା କାଲିକି କେତେ ବଳ ବଡ ହେଇଯାଉଛନ୍ତି ଆଉ।
ହଁ ହଁ। ଆଉ ଆପଣଙ୍କ ଗାଁରେ କଣ ଭଲ ପର୍ବ ହୁଏ।
ହଁ ଆମର ବି ଏଠି ରଜ ପର୍ବ ହୁଏ ଭଲ। ଆଉ। ଆମର ଏଠି ସବୁ ତ ଆଉ ପ୍ରଥମାଷ୍ଟମୀ
କଣ କଣ ସବୁ ହୁଏ।
ପ୍ରଥମାଷ୍ଟମରେ ଆମର ହୁଳି ଚଢାଯାଏ ସେଠି ସବୁ ବାହାରୁ ଆସନ୍ତି। ବହୁତ ତ ଗାଁ ରରୁ ସବୁ ଆସ। ଛନ୍ତି ଆମର ସେଠି ଆଗରୁ ଅଛି ହୁଡି ଚଢିବା ସେଠି ଉପରେ ଠାକୁର ଅଛନ୍ତି। ହଁ ସାମୀ ତେ ହୁଡି ଚଢ ଯାଆନ୍ତି ଆଉ ସେ ଠାକୁରଙ୍କୁ ଦର୍ଶନ କରିକି ଆସନ୍ତି ସେପଟେ ପୁରା ବଡ ଜଙ୍ଗଲ ଆମର
ଆଉ ହଉ ତାହେଲେ ଆଉ କେତେବେଳେ କଥା ହବା ଆଉ
ହଉ ଠିକ ଅଛି।